ହୁଁ।
ହୁଁ ସୁପ୍ରିୟା କୁହ।
କଁ କରୁଥୁଲ?
ସିଲେଇ କରୁଥିଲି ଏବେ ବସିଚି ଆଉ।
ଭଲ। ଆଜି କଁ କଁ ସିଲେଇ କଲ?
କଣ କହିଲେ ଦିଟା ସାହିଆ ଡବଲ୍ ସିଲେଇ କଲି। ଆଉ ଟିଟା ଶାଢ଼ୀକୁୁ ସାଇଡ଼୍ ଯୋଉ ମୁହଁ ମାରିଲି। ଏତିକି।
ଭଲ ଆଉ ତମର ଆଜି ତଥାପି ପଚାଶ ପରେ କମେଇ ହେଇଗଲା ଏଇଠି।
ନାଁରେ ଘର ଲୋକଙ୍କର।
ଓହୋ ମୁଁ ଭାବିଲି ବାହାର କାହାର।
ବାଆର ମୁଁ ସେମିତି ଅରା ଧରୁନି ମୁଁ ଲେହେଙ୍ଗା ବ୍ଲାଉଜ୍ ଗୁଟା ଷ୍ଟିଚ୍ କରୁଚି ନାଁ ସେ ଛୋ ଟ ମୋଟ କାମ ଧରୁନି।
ହଁ।
ସେଇଥିରେ ଟାଇମ୍ ପଳେଇବ ଆଉ ବଡ଼ କାମ ଗୁଡ଼ା କରିପାରିବିନି ନା।
ଏଣେ ବି ପାଠ ପଢ଼ାକୁ ବି ସମୟ ଦବାକୁ ପଡ଼ିବ ନାଁ।
ହୁଁ। କଣ ଖାଇଲ ଆଜି କଣ ରୋଷେଇ ହେଇଥିଲା?
ଆଜି ଆମର ହେଇଥିଲା ଭାତ, ଡାଲମା, ଶାଗ ଭଜା, କଲା ଭଜା। କଲରା ମଞ୍ଜିର ପକୋଡି଼ ତାପରେ
ପକୁଡ଼ି ବି ହୋଉଚି?
ହୁଁ। ମୋ ବୋଉ ସେଇଟା ଭଲ କରେ। ମାନେ କଲରର ମଞ୍ଜିକୁ ନବ। ମଞ୍ଜିକୁ ନେଇକି ତାଉ ଭଲ ଭାବରେ ଧୋଇଲା ପରେ ତାକୁ କନା ବେସନ ଆଉ ଟିକେ କନଫ୍ଲୋର୍ ଦେଇ କି ତା ଦେହରେ ଲୁଣ ଲଙ୍କାଗୁଣ୍ଡ କରି ପାଉଡ଼ର୍ ଦେଇକି ଗୋଳେଇକି ତାକୁ ଛାଣିବ।
ୱାଅ ମୁଁ ତାହେଲେ ପ୍ରା ଟ୍ରାଏ କରିବି।
ହୁଁ ମୋବୋଉ ଏଇଟା ଭଲ କରେ।
ମୋର ଆଜି ସେଇ ମୋର ଆଜି ଆମ ମୋର କହୁଚି ଆମରବି ସେଇ କଲରା ଭଜା ଆଜି ହେଇଥିଲା।
ହୁଁ।
ଆଉ କଣ ହେଇଥିଲା ତମ ଘରେ?
ଆଉ ଶାଗ ଭଜା ଡ଼ାଲମା ଭାତ ହଁ। ରାତି ପାଇଁ ରୋଷେଇ ତମେ କରିବନା ଆଣ୍ଟି
ମୁଁ କେବେ ରୋଷେଇ କରେନି ମାମା କରେ କିନ୍ତୁ ବେଳେ ବେଳେ ମତେ ଯୋଉଟା ଛଣା ଛୁଣି ଇଚ୍ଛା ହେଲା କି ଘରେ ଯୋଉ ତରକାରୀ ହେଇଥିବ ମୁଁ ଖାଇବିନି ସେଠୁ ମଁ ମୋ ପାଇଁ ରୋଷେଇ କରେ।
କି କିଛି ଧର ମାନେ କୋଉଦିନ ପର୍ବପର୍ବାଣିୀ ଥିବ ସେଇ ସବୁ ଦିନ ମାନଙ୍କରେ ଆଉ।
ହୁଁ। ହଁ ମାଂସ ଯେବେ ଅଣା ହବ ସେବେ ମୁଁ ରୋଷେଇ କରିଦେବି ଦହି ଫହି ପ ପକେଇକି
ଓହୋ ତମେ ତାହେଲେ ସେଇଟା ଭଲ କର।
ହୁଁ।
ଭଲ ରୋଷେଇ ଶିଖିଥିଲେ ଭଲ ଝିଅମାନେ।
ଆସି ଆସୁଚି ମତେ। କିନ୍ତୁ କରେନି କୋଡିିହାନି ଲାଗେ ଆଉ। ଟ୍ୟୁସନ ସରିଲା ବେଳେ ବାରଟା ହେଇଯାଉଛି ନା।
ହଁ ସିଲେଇ କରୁଚ ଏପଟେ ଏତେ କାମ କରୁଚ ସେଥିପାଇଁ ଆଉ।
ହୁଁ।
ଆଜି ଆମେ ପ୍ରେଜେଣ୍ଟେସନ ଦେଲୁ।
ଭଲ ହେଲା।
ଅଁ ଷ୍ଟାର୍ଟିଙ୍ଗରୁ ଖାଲି ଟିକେ ରୋଜାଲିନଙ୍କର ଟିକେ ରହିଗଲେ ମାନେ ସେଟିକେ ଡରିଗଲେ। ତାପରେ ଆଉ ବାକି ସମସ୍ତେ ଭଲ କହିଲେ ସେ ଲାଷ୍ଟ କୁ ସିଏ ଟିକେ ରହିଗଲେ ଗୋଟେ ଥର ତାପରେ କହିଥିଲେ କିନ୍ତୁ।
ହୁଁ।
କିନ୍ତୁ ରୋଜାଲିନ୍ ପୁରା ରହିଗଲେ ସେଶକୁ କହିଲେ ତାପରେ।
ହୁଁ।
କୁହ।
ମତେ ରଞ୍ଜିତା କହୁଥିଲେ।
ହଁ।
ସେ ତାଙ୍କ ସିଏବି ଭଲ କଥିଲେନା ରଞ୍ଜିତ।
ମୁଁ ପଳେଇ ଆସିଥିଲି ସେତେବେଳକୁ ମୁଁ ଶୁଣିନି ମୁଁ ସ୍ମୃତିରେଖାଙ୍କୁ ଡାକି ଦେଇକି ତାପରେ ପଳେଇ ଆସିଥିଲି ଦିଇଟା ସ୍ଲାଇଡ୍ କହିଲେ। ହଁ ଦିଟା ସ୍ଲାଇଡ୍ ମୁଁ କହିଲି ତାପରେ ସ୍ମୃତିରେଖାଙ୍କୁ ଡାକି ଦେଇକି ମୁଁ ପଳେଇ ଆସିଲି।
ହୁଁ।
ଲେଟ୍ ହେଲାନା ମାନେ ବସ୍ ପଳେଇଥାନ୍ତା ସେଥିପାଇଁ।
ହୁଁ ହୁଁ।
ଆଜି କିନ୍ତୁ ଏତେ ଦିନି
ବସ୍ ପାଇଁକି ଜଗିବା ପାଇଁ ପଡ଼ୁଚି ହଁ ବହୁତ୍ ଭଲ ଲାଗୁଚି।
କାଣ ନହେଲେ ବର୍ଷା ହେଇକି ସବୁଆଡେ ପାଣି ହେଇ ଯାଇଥିଲା ହଁ।
ହଁ ଡ୍ରେସ ଶୁଖୁ ନଥିଲା ଏବେ ଟିକେ ଶୁଖିବ।
ଅଳ୍ପ ସମୟ ହେଇଛି। ପୁଣି ଆଉଥରେ ତ ବର୍ଷା ଘୋଡେଇଲାଣି।
ଆମର ଏଇପଟେ ଖରା ଅଛି ତ। କଣ ହଉଛି ଦେଖାଯାଉ।
ସେଇଲେ ବର୍ଷା ପଳେଇ ଆସୁଛି।
ଉଁ ହୁଁ ହୁଁ।
ତମକୁ କୋଉ ଚକୋଲେଟ ଖାଇବାକୁ ଭଲ ଲାଗେ।
ମତେ କିଟକାଟ ଚକୋଲେଟ୍ ବହୁତ ଭଲ ଲାଗେ।
ହୁଁ ହୁଁ।
ତମକୁ?
ମତେ ଡେରି ମିିଲ୍କ୍।
ହୁଁ ମୋତେ ଡେରି ମ ନଟ୍ସ୍ ବାଲା ଭଲ ଲାଗେ। ଯେଉଁ ଡ୍ରାଏ ଫ୍ରୁଟ୍ସ୍ ଥାଏ।
ହୁଁ।
ଆରେ ଉଁ ମୁଁ ମାନେ ମୁଁ ଯେହେତୁ ଖ୍ରୀଷ୍ଟିୟାନ ହିନ୍ଦୁ ବିଷୟରେ ଜାଣିନି। ମୁଁ ଗୋଟେ କଥା କଥା ପଚାରିବି କହିବ ହେଲା।
ହୁଁ କୁହ।
ହୁଁ ଆ ଉଁ କଣ ଯେ ଉଁ। ଗଣେଶଙ୍କ ଷ୍ଟୋରି ତ ମୁଁ ଟିକେ ଜାଣିଛି। କାହାର ଗୋଟେ ପଚାରିବି ବୋଲି। ଭୁଲି ଗଲି। ହଁ କାଳିମା କାଳିମା ତ ଗୋଟେ ଠାକୁ ଦେବତା ନା।
ଦେବୀ ସିଏ।
ଦେବୀ ହଁ ଦେବୀ ସେ ଦେବୀ ହଁ ସେ ତ ଠାକୁର। ତାହେଲେ ତାଙ୍କୁ କଣ ପାଇଁ ସମସ୍ତେ ଲୋକ ଡରନ୍ତି କି ମାରିଦବ ବୋଲି।
ଡରନ୍ତି କାହିଁକି ନା ମା ନୁହେଁ ମାନେ ଅନ୍ୟାୟ ସହନ୍ତିନି ଆଉ ସିଏ ବହୁତ। ଟିକେ କ୍ରୋଧୀ। କିନ୍ତୁ ନ୍ୟାୟର ବିଚାର କରନ୍ତି ମାନେ ପାର୍ବତୀ ମା ଯେତେବେଳେ ଅନ୍ୟାୟ ସ ସହି ନ ପାରୁଥିଲେ ସେତେବେଳେ ସେ କାଳୀ ରୂପ ଧାରଣ କରିଥିଲେ ଆଉ ପୁରା ପୃଥିବୀ। କୁ ଶାନ୍ତ କରିବା ପାଇଁ ମହାଦେବ ତାଙ୍କ ଆଗରେ ଶୋଇ ପଡିଥିଲେ। ଯାହା ପାଇଁ ସେ ଜିଭ କାମୁଡି ଦେଇଥିଲେ ଆଜି ବି ସେଇ ପ୍ରତି ପ୍ରତିମୂର୍ତ୍ତି ତାଙ୍କର ପୂଜା ପାଉଛି।
ନା ତାଙ୍କ ଜୀବ ପୁରା ଅଧା ନାଇଁ।
ହଁ ଅଧା ସେ କାମୁଡି ଦେଇଥିଲେ ମାନେ ସ୍ଵାମୀଙ୍କୁ ନିଜର କୁଦି ଦେଲେ ବୋଲିକି।
ଓହୋ ହୋ।
ସତୀ ନାରୀ ଥିଲେ ନା ପାର୍ବତୀ ମା ତ ସେଥିପାଇଁ କି।
ମାନେ ଆ ଶିବ ପାର୍ବ ମାନେ ଦେଖ ପାର୍ବତୀ ର ହଜବେଣ୍ଡ ହଉଛନ୍ତି ଶିବ।
ହଁ।
ପାର୍ବତୀ ମା କା ପାର୍ବତୀ ମା ହିଁ କାଳୀ ରୂପେ ରୂପ ନେଇଥିଲେ।
ହଁ ସେ ଅନ୍ୟାୟକୁ ସହି ନ ପାରି ଅସୁର ମାନଙ୍କ ବିନାଶ ପାଇଁ କି। କ୍ରୋଧି ହେଇକି ସେଇ ରୂପ ଧାରଣ କରିଥିଲେ।
ହଁ ତ କାଳୀ ମା ଙ୍କ ହଜବେଣ୍ଡ କିଏ ଏବେ ଶିବ ହିଁ ହେବେ ନା।
ହଁ।
ହଁ ତ କିଏ ଓ ଶିବଙ୍କୁ ହିଁ କୁଦି ଦେଇଥିଲେ।
କାହିଁକି ନା ପୁରା ପୃଥିବୀକୁ ମା ନିଜ କ୍ରୋଧକୁ ଶାନ୍ତ ନ କରିବାରେ ଧ୍ଵଂସ କରିବାକୁ ବସିିଲେ ଯାଅ ପାଇଁ ଶିବ ଠାକୁର ତାଙ୍କୁ ଶାନ୍ତ କରିବା ପାଇଁ ତାଙ୍କ ଆଗରେ ଶୋଇ ପଡିଥିଲେ।
ଓ ମାନେ ସେ କୁ ମୁଁ କେତେ ଜାଣିଛି ସେ ଯୋଉମାନେ ମାରି ଦେଇଥିଲେ ତାଙ୍କୁ ବୋଲି ମୁଁ ମାନେ ଏମିତି ମାନେ ମୂର୍ତ୍ତି ଗୁଡା ରଖାଯାଏ ନା ତାଙ୍କ ତ୍ରିଶୂଳ ରୁହେ ତାଙ୍କ ହାତରେ।
ହଁ।
ସେଇଟା ମୁ ଭାବିଲି ଶିବକୁ ମାରି ଦେଲେ ସିଏ।
ନାଇଁ କୁଦି ଦେଇଥିଲେ ତାଙ୍କ ଛାତି ଉପରେ ଚଢିକି କୁଦି ଦେଇଥିଲେ ଯାହା ପାଇଁ ସେ ଜୀବ କାମୁଡି ଦେଇଥିଲେ ଯେ ମୁଁ ନିଜ ସ୍ୱାମୀଙ୍କୁ କୁଡ଼ିକି କେତେ ବଡ ପାପ କରିଦେଲି
ହଁ କିନ୍ତୁ ମୂର୍ତ୍ତି ମାନଙ୍କରେ ଜୀବ ତ ଅଧା ରଉନି ପୁରା ଟା ରହୁଛି ତ
ସେଇଟା ଏମାନେ ତିଆରି କରିବା ସମୟରେ କରୁଛନ୍ତି କିନ୍ତୁ ଅଧା ସେଇଟା ସେ କୁଦି ଦେଇଥିଲେ ସେଇଟା ପୁରାଣ ଲେଖାଇଛି ମାନେ କାମୁଡି ଦେଇଥିଲେ।
ହଁ ତମେ ସେ ପୁରାଣ ଗୁଡା ପଢ?
ନନା ପଢାନ୍ତି ତାଙ୍କଠୁ ଶୁଣିଛି।
ଷ୍ଟୋରି ଗୋଡେ ଲେଖା ହେଇଛି ନା।
ହଁ ନନା ପୂଜା କରନ୍ତି ଯେହେତୁ କାଳୀ ମାଙ୍କ ପୂଜା ଦୁର୍ଗା ମା ଙ୍କ ପୂଜା କରିବାକୁ ପୂଜା ତ ସେ ପଡା ବେଳେ ତାଙ୍କୁ କାହାଣି ଶୁଣିଛି,
ହୁଁ ହୁଁ। ଆଁ ଘରେ ଏମିତି କିଛି ଅଛି ଗ୍ରନ୍ଥ ଗୁଡା ମାନେ ହନୁମାନ ଚାଳିଶା ଭଗବତ ତା
ହନୁମାନ ଚାଳିଶା ଆମ ଘରେ ତ ସମସ୍ତଙ୍କର ମନେ ଅଛି ସେଇଟା ପାଇଁ ବହି ଦରକାର ନାହିଁ।
କହ କଣ ଅଛି
ଆମ ଘରେ ତାହେଲେ ଶିବଙ୍କ ପୁରାଣ ଅଛି ଲକ୍ଷ୍ମୀଙ୍କ ପୁରାଣ ଅ ଅଛି ସାବିତ୍ରୀ ପୁରାଣ ଅଛି ସୁଦଶା ବ୍ରତ ବହି ଅଛି। ହଁ ପୂଜା ଦିନ ମାନଙ୍କରେ ପଢେ।
ତମେ ତମ ଘରକୁ ଆମିଷ ଆସେ?
ଆମ ଘରକୁ ହଁ ଆସେ କେବଳ ବୋଉ ଖାଏ ଆମର।
ତମେ?
ନାଇଁ।
ବାବା?
ନନା କେବଳ ମାଛ ଖାଆନ୍ତି ଆଉ କିଛି ଖାଆନ୍ତିନି।
ତମେ ଜମା ଆଇଁଷ ଖଉନ?
ନା।
ହଁ ବା।
ମାନେ ଦଶମ ସରିଲା ପରଠୁ ମତେ ଟିକେ ଭଲ ଲାଗୁନି ସେ ସବୁ ପ୍ରତି ଟିକେ ମାନେ ଜଣଙ୍କୁ କଷ୍ଟ ଦବା ଟା ଭଲ ଲାଗିଲାନି ମତେ ସେଥିପାଇଁ ଖାଉନି ଆଉ।
ହୁଁ କେବେ ଇଚ୍ଛା ହଉନି?
ନା।
ହୁଁ ହୁଁ।
ଓଲଟା ଦେଖିଲେ ବହୁତ କଷ୍ଟ ଲାଗେ।
ହୁଁ ହୁଁ।
ହେଲେ ସାଧା ସିଧା ପନିପରିବା ଭଲ।
ତମେ ତ ଏବେ ପୂରା ଡାଏଟ ମେଣ୍ଟେନ କରୁଛ ପୃଷ୍ଟି ସାର ମାନେ ଖାଲି ପୃଷ୍ଟିକର ଖାଦ୍ୟ ଖାଉଛ, କିନ୍ତୁ ମୋଟା ହଉନି।
ଦେହରେ ଲାଗୁନି ମୁଁ କଣ କରିବି!
ତମର ବାପାଙ୍କ ରୂପ ନା।
ହଁ, ମୋ ନନା ଯେମିତି ମୁଁ ସେମିତି। ବୋଉ ବି ଏତେ ମୋଟା ନୁହେଁ। ଏତେ ପତଳା ବି ନୁହେଁ ଆଉ।
ତମେ ଜଣେ?
ହଁ।
ହଁ ହଁ ହନ୍ତୁ।
କଣ?
ମାନେ ତମ ବାବାଙ୍କ ତମେ, ଜଣେ ଝିଅ?
ହଁ, ମୋର ଭାଇ ଭଉଣୀ ନାହାଁନ୍ତି। ମୁଁ ଗୋଟେ ଝିଅ।
ହଁ, ପୁରା ଗେଲ୍ହା ନା?
ଗେଲ୍ହା କିନ୍ତୁ, ଭୁଲ୍ କଲେ ଶାସ୍ତି ସମାନ।
ହୁଁ ହୁଁ।
ଟିକେ ଗାଳି ପଡ଼େ । ଭୁଲ୍ କରେ ମାନେ ଯେମିତି ହେଲା କି, ରୋଷେଇ ବାସ କରୁଥିବି କିଛି ଅଟା ଘାଣ୍ଟି ଘୁଣ୍ଟି କରିଦେଇଥିବି କି ମୁଁ ଅଟା ଚକଟା ହଇରାଣ କରିକି ବଉ ନନା ଦେହରେ ଦେଇ ଲଗେଇଦିଏ।
ଏଇ ସବୁ ଛୋଟ ମୋଟ ଦୃଷ୍ଟାମୀ ଆଉ। ନହେଲେ, ଆଉ ଘରେ କିଛି ନାହିଁ। ଆଉ ପାଠ ପଢା ସମୟରେ ପାଠ ନ ପଢି ଯଦି ଫୋନ୍ ଦେଖିବି ତାହେଲେ ଗାଳି ପଡିବ।
ବୋରିଂ ଲାଗୁଥିବ ତ ଘରେ ବହୁତ!
ନାଁ, ମତେ ଘରେ ବହୁତ ଭଲ ଲାଗେ। ମୋ ବୋଉ ଅଛି। ନହେଲେ ନନା ଅଛନ୍ତି।
ପୁରା କ୍ଲୋଜ୍ ବାବା। ହୁଁ, ହୁଁ ଭାଇ ଭଉଣୀ ନାହାଁନ୍ତି ନା, ଭାବିଲି ତମକୁ ଉଁ ଇଏ ଲାଗୁଥିବ।
ନା ବିଲ୍ କୁଲ୍ ବି ମାନେ ଏକା ଲାଗେନି କାହିଁକି ନା, ବୋଉ ସବୁବେଳେ ଆସେ ମୋ ସହ୍ କଥା ହଉଥାଏ। ପାଠ ପଢାରେ ପାଠ ପଚାରି ଦିଏ, ନହେଲେ ସେ ପାଠ ବିଷୟରେ ସେ ବୁଝେ, ଏମତି। କି ସେଟା ମିଶେ ତା'ପରେ ନନା ଆସିଲେ, ନନା ତାଙ୍କର ପୂଜା ପୂଜି ବିଷୟରେ କାହାଣୀ କହନ୍ତି। ଆଜି ଯାହା ହବ-ଅ କାଲି ଗଣେଶ ପୂଜା, ରଥଯାତ୍ରାରେ, ଏମିତି ଏମିତି ବିଧି ହୁଏ, ଏଇ ସବୁ କହନ୍ତି, ଏମିତି ହେଇକି ସମୟ ପଳାଏ।
ଉଁ ହୁଁ ହୁଁ।
ହେଁ ତମ ଘରେ?
ଆମ ଘରେ ବାବା ଟିକେ ଷ୍ଟ୍ରିକ୍, ଆଉ ମମି ହୁଏ କ୍ଲୋସ୍ ପୁରା। ଭାଇ ଆଉ ଅଛି, ଭଉଣୀ ଅଛନ୍ତି ଦି ଜଣ। ବଡ ଭଉଣୀର ଛୋଟ ଛୁଆ ଅଛି, ତା ସହିତ ଖେଳେ ମୁଁ ସବୁବେଳେ।
ବଢିଆ ଆଉ, ପୁରା ଖୁସି ପରିବାର।
ହୁଁ, ସେ ବୁଟା ପୁରା ସ୍ମାର୍ଟ। କ୍ରିକେଟ ଖେଳେ, ମତେ କୁହେ ଗପ କହ ମୁଁ ଶୁଣିବି।
ହଁ-ଅଁ ଘରେ ଛୋଟ ଛୁଆ ଥିଲେ, ଟିକେ ଭଲ ଲାଗେ।
ହୁଁ -ଉଁ -ଉ।
ଆଉ ତମ ଭାଇଙ୍କୁ ତମେ ପାଠ ପଢାଇ ଦେଉଥିବ?
ହୁଁ।